ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କରୁଛନ୍ତି ସାର୍?
ବସିଥିଲି। ଆପଣ କଣ କରୁଚନ୍ତି?
ଏଇ ବସିଥିଲି ଆଉ।
ଆଉ ଆପଣଙ୍କ ଘରେ କେମିତି କଣ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ଆଉ ଆପଣଙ୍କ ଘରେ?
ଆମ ଘରେ ବି ବହୁତ ଭଲ ଅଛନ୍ତି।
ଆଉ କଣ ଖାଇଥିଲେ?
ଖାଇଥିଲି ଭାତ, ଡାଲମା, ଖଟା। ଆପଣଙ୍କ ଘରେ କଣ ଖାଇଥିଲେ?
ମୁଁ ଭାତ, ଡାଲମା, ଭଜା ଆଉ ଗୋଟେ ମିକ୍ସ ତରକାରୀ ଆଉ।
ଆପଣ ଏବେ କଣ କରୁଚନ୍ତି?
ଏଇ ବସିଥିଲି ଆଉ।
ଏଇ ପାଠ ପଢାପଢି କେମିତି ଚାଲିଚି?
ହଁ ଭଲ ଚାଲିଚି। ଆଉ ଆପଣଙ୍କର?
ହଁ ଆମର ବି ଭଲ ଚାଲଚି।
ଆଉ ଖ ଆପଣଙ୍କ ଖବର କଣ?
ହଁ ସବୁ ଭଲ। ଆପଣଙ୍କ ଖବର ସବୁ କଣ?
ହଁ ଭଲ ଆଉ।
ଆଉ ଆପଣଙ୍କ ବାବାଙ୍କର କଣ ଡାଇବେଟିସ୍ ଥିଲା?
ହଁ ଥିଲା ତ, ଏବେ ଏଇ ମେଡିସିନ ହେଇକା କଣ ଖାଇବା ଖାଉଛନ୍ତି ଆଉ। ଉମ୍ ତାପରେ ମେଡିକାଲ ବି ଯାଇକି ଟିକେ ଦେଖଉଛନ୍ତି ଆଉ। ଆଉ ଆପଣଙ୍କ ଘରେ ଏବେ ସମସ୍ତେ କଣ କରୁଛନ୍ତି?
ହଁ ମମି ଶୋଇଚନ୍ତି, ଦିଦି ବି ଶୋଇଚନ୍ତି। ମୁଁ ଏଇଠି ବସିଚି। ଆଉ ଆପଣଙ୍କ ଘରେ?
ଆମ ଘରେ ଏଇ ମମି ଶୋଇଛନ୍ତି, ବାବା ବଜାର ଯାଇଛନ୍ତି ଆଉ ଦିଦି ଏଇଠି ଫୋନ ଦେଖୁଛି ଆଉ।
ଭାଇ ପାଠ ପଢାପଢ଼ି କେମିତି ଚାଲିଛି?
ହଁ ଭଲ ଚାଲଚି। ଆଉ ଆପଣଙ୍କର? ଆଉ ଆପଣଙ୍କର କେମିତି ଚାଲିଚି?
ହଁ ଆମର ଏ ବି ଭଲ ଚାଲିଚି, ସେମତି।
ଆଉ ଆପଣଙ୍କ କଣ ଆପଣଙ୍କ ପରିବାର ସହ ମିଶିକି କୁଆଡ଼େ ଗୋଟେ ବୁଲିବାକୁ ଯାଇଥିଲେ ବା?
ହଁ ଶିରିଡି ଯାଇଥିଲୁ
ଓହୋ। କଣ କେନ୍ତି ଯିବା ଆସିବା କେମତି କରିଥିଲେ?
ଟ୍ରେନରେ ଯିବା ଆସିବା କରିଥିଲୁ ସାତ ଦିନ ଭିତରେ ଆମେ ଯିବା ଆସିବା ଗଲୁ, ଆ ଯିବାରେ ଚାର ଯିବା ଆସିବା ସାତ ଦିନ ଲାଗିଗଲା, ଆଉ ସେମତି ବୁଲାବୁଲି ଆଉ।
ଓହୋ। ହଁ ପୁରା ପରିବାର ମିଶିକି ଯାଇଥିଲେ?
ହଁ ଟୋଟାଲ ପରିବାର ମିଶିକି ଯାଇଥିଲୁ।
ତଥାପି କେତେ ଖର୍ଚ୍ଚ ହେଲା?
ଏ ଗା ଟ୍ରେନରେ ଯିବା ଆସିବା ପାଇଁ ଯାହାହେଲେ ବି ପଳେଇଲା ଚାରି ପାଞ୍ଚ ହଜାର ଟଙ୍କା ତାପରେ ସେଇଠି ଯା ଛୁଆ ପିଲା ମାନେ ଯାଇଥିଲେ ଖଚ୍ଚ ଖର୍ଚ୍ଚ କଲେ ଏମିତି ଖର୍ଚ୍ଚ ହେଲା ଆଉ।
ପୁରା ପରିବାର ମିଶି ଦେଇଥିଲେ ସେଥିପାଇଁ ଟିକେ ଅଧିକା ଖର୍ଚ୍ଚ ହେଇଥିବ ଆଉ।
ହଁ।
ଓହୋ ଆଉ ରଜରେ କୁଆଡ଼େ ବୁଲିବାକୁ ଯାଇଥିଲେ।
ରାଜରେ ବରୁଣେଇ ଯାଇଥିଲୁ। ବରୁଣେଇ ଆମ ଫେମସ ଥିଲା ବୋଲି
ଓ ହଁ ରଜ ଟାଇମ ରେ ତ ବରୁଣୀ ଦୋଳି କେ ପଡ଼େ ସମସ୍ତେ ବି ଯାଆନ୍ତି ମୁଁ ଜାଣିଛି ଭଲ ପିଠାଏ ବି ସେଇଠି ଗୋଟେ ବିକ୍ରି ହୁଏ।
ହଁ।
ଆଉ ଆପଣ ଖାଇଛନ୍ତି ନା ନାଇଁ ସେଠି ପିଠା?
ହଁ ଆମେ ଖାଇଛୁ ଆପଣ ରଜ କୁଆଡେ କଣ ଯାଇଥିଲେ।
ଆମେ ରଜରେ ଏଇ ଧଉଳି ଯାଇଥିଲୁ ଧଉଳି ତ ଜାଣିଛନ୍ତି ଶାନ୍ତିସ୍ତୂପ। ଆଉ ଧଳିଟି ଭଉଣୀ ମାନେ ମିଶିକି ସମସ୍ତେ ବୁଲିବାକୁ ଯାଇଥିଲୁ ଆଉ। ଆଉ ରଜ ମହୋତ୍ସବ ପଡିଛି ଆମ ଘର ପାଖରେ ବୁଲିଥିଲୁ। ଏମିତି ବି ଟିକେ ଦୌଉଳି ଖେଳିଥିଲୁ ଆଉ ପିଠାପଣା ଏମତି ଟିକେ ଖାଇଥିଲୁ କି ଆଉ
ଜାଜାରେ।
ଆଉ ଆପଣ ପିଠା ଖାଇଛନ୍ତି ନା ନାଇଁ ରଜରେ?
ହଁ ଆମେ ରଜରେ ପିଠା ଖାଇଛୁ ରଜ ପାନ ଖାଇଛୁ।
ଆଉ ଆପଣ ସେକଣ୍ଡ ରଜ ରେ କୁଆଡେ ଯାଇଥିଲେ?
ଏ ରଜ ସଂକ୍ରାନ୍ତିରେ ମମିଙ୍କ ଜନ୍ମଦିନ ପଡ଼ିଥିଲା। ତ ଟିକେ ଘରେ ମଜାମସ୍ତି କରୁଥିଲୁ ସମସ୍ତେ ଭଉଣୀ ବି ଆସିଥିଲେ। କେକ୍ କଟାକଟି କରିଥିଲୁ ଆଉ।
ଆପରେ
ଆଉ ସେମିତି କିଛି ନାହିଁ ଘରେ ଏମିତି ଟିକେ ଖାଇବା ପିଇବା କରି ସମସ୍ତେ ଖୁସିରେ ଖାଇକି ଏମିତି ମଜାମସ୍ତି କରିଥିଲୁ ଆଉ।
ତାପରେ ତୃତୀୟ ରଜରେ।
ତୃତୀୟ ରଜରେ ସେମିତି କିଛି ନାହିଁ ଟିକେ ରଜମହୋତ୍ସବ ହେରିକା ଯାଇଥିଲୁ ଆଉ। ଆଉ ଟିକେ ଫିଲ୍ମ ପଡ଼ିଥିଲା ଟିକେ ଦେଖିବାକୁ ଯାଇଥିଲୁ ଓଡ଼ିଆରେ ଗୋଟେ ଭଲ ଫିଲ୍ମଟା ବାହାରି ହେଲା ସେଇଟା ଦେଖିବାକୁ ଯାଇଥିଲୁ ଆଉ।
ବଉକୁ ଦେ।
ଏଇ ମନ୍ତ୍ର ମୁଗ୍ଧ ଗୋଟେ ଫିଲ୍ମ ବାହାରିଥିଲା ଯାଇଥିଲୁ ଓଡ଼ିଆ ମୁଭି ଟା ଦେଖିବା ପାଇଁ। ଆଉ ଆପଣ, ହଁ ଆପଣ ଦେଖିଛନ୍ତି?
ହଁ ଆମେ ଯାଇଥିଲୁ।
ଓହୋ ଆଉ ଆପଣଙ୍କୁ କୋଉ କେକ୍ ପସନ୍ଦ?
ହଁ।
ଆପଣଙ୍କୁ କୋଉ କେକ୍ ପସନ୍ଦ କୋଉ ଫ୍ଲେବର?
ଭାନିଲା।
ଆପଣଙ୍କୁ ଭାନିଲା ପସନ୍ଦ ଆଉ ଆପଣଙ୍କୁ କରିଆସୁଛି କେକ?
ନା।
ମୁଁ ଶିଖିଛି ଆପଣଙ୍କୁ କହିବି କରିଦେବେ।
ଆଉ କହୁନାହାନ୍ତି।
ହଉ ଶୁଣନ୍ତୁ ପ୍ରଥମେ ଆମେ ବେଶ ତିଆରି କରିବା ତ ବେଶ ପାଇଁ କିଛି ତେଲ ନେବା ତାପରେ ଆମର ଭାନିଲା କେକ୍ ଟା
ହ୍ୟାଲୋ।
ତାପରେ
ତାପରେ ଭାନିଲାର ଗୋଟେ ପାଉଡ଼ର ଆସୁଛି ସେ ପାଉଡ଼ର ପକେଇବା। ତାପରେ ବେକିଂ ପାଉଡର। ପକେଇବା ଏମିତି ପକେଇକି ତାକୁ କରିକି ଏଁ ତାକୁ ତାପରେ ଆମେ କରିଦେବା ବ୍ଲେଣ୍ଡିଙ୍ଗ କରିକି ଆଉ।
ତାପରେ ବେଶଟା ତିଆରି ହେଲା ପରେ ତାକୁ ଟିକେ ଥଣ୍ଡା କରିବାକୁ ଦେବା। ହେଣ୍ଡା। ତାପରେ ବେଶ ତିଆରି ହେଲା ପରେ ଆମେ ତାକୁ କିଛି ସମୟ ଛାଡିଦବା ଥଣ୍ଡା କରିଦବା। ଦେନ ଆମେ କ୍ରିମ ନାହିଁ କୋଟେସନ୍ କରିଦେବା ଫ୍ରମ କୋଟ କରିବା। ଫ୍ରମକୋଟ ସାରିଲା ପରେ ଆମେ ତାକୁ ଇ ଫିନିଶ କରିବା। ଫିନିଶ କରିବା ସାରିଦେବା ଫିନିଶ ସରିଲା ପରେ ଆମେ ତାଡି ଡିଜାଇନ କରିବା ଆପଣଙ୍କୁ ଯେଉଁ ଡିଜାଇନ୍ ପସନ୍ଦ ସେହି ହିସାବରେ କରିବେ ଆଉ।
ହଁ।
ହଁ ଜାଣିଗଲେ ତ କେକ କେମିତି ତିଆରି ହୁଏ।
ନା ନା ଆଉ ଥରେ କହିବେ ସେ ପ୍ରୋସେସିଂ ଟା।
ପ୍ରଥମେ ଆମେ ଭାନିଲା ପାଇଁ ଭାନିଲା ପାଉଡର ମିଳୁଛି। ଭାନିଲା ପାଉଡ଼ର କିଣି ଆଣିବା ତାପରେ ଆମେ ଭାନିଲା ପାଉଡ଼ର କିଣି ଆଣିକି ପ ପ୍ରଥମେ ତେଲ ପକେଇବା, ତାପରେ ବେକିଂ ପାଉଡ଼ର ପକେଇବା। ତା ଦେହରେ ସ୍ୱାଦ ଅନୁଯାୟୀ ଲୁଣ ଟିକେ ପକେ ତାପରେ ସେ ଯୋଉ ପାଉଡ଼ର କିଣି ଆଣିଥିବ ସେଥିରେ ପକେଇବା। ତାପରେ ତାକୁ ବ୍ଲେଣ୍ଡିଙ୍ଗ କରିକି ତାପରେ କା ସେ ହେଇଯିବ। ତାକୁ ଆମେ ଓଭାନରେ ଟିକେ ବସେଇଦେବା। ଓଭାନ ହୋଉ କିି ଗ୍ୟାସ୍ ଆଇକାରେ ବସେଇଦେବା।
ଆଉଥରେ ସେ ପ୍ରୋସେସ ଆଉଥରେ ସେ ପ୍ରୋସେସ ଟା କହିଲେ।
ପ୍ରଥମେ ଆମେ ତେଲ କିଛି ନେବା। ଦେନ୍ ସେଥିରେ ବେକିଂ ପାଉଡ଼ର ପକେଇବା ତାପରେ ସେଥିରେ କିଛି ଲୁଣ ଦେବା ସ୍ୱାଦାନୁଯାୟୀ। ତାପରେ ସେ ଭାନିଲା ପାଉଡ଼ର ଯେଉଁ କିଣି ଆଣିଥିବ ସେଥିରେ ପକେଇବ।
ହ
ତା ପାଇଁ ଆମେ ଏଗ୍ର ପକାଇ ସାରିଲା ପରେ ଲ୍ୟାଣ୍ଡିଙ୍ଗ କରିଦେବା। ତା ଆଗୁରୁ ଆମେ ଗୋଟେ ଜାଗା ନେଇଥିବା। ସେଥିରେ ତେଲ ତାପରେ ଟିକେ ମଇଦା ପକେଇକି ତାକୁ ଇଏ କରିବେ ଯେମିତି ତଳେ ଲାଗିବନି କେକ୍ ଟା।
ହୁଁ
ତାପରେ ନେଇକି ଆମେ ଜଡିକେ ତାପରେ ବ୍ଲେ ଇଏ ଓଭାନ୍ କି କୋଉଥିରେ ନେଇକି ବସେଇକି କରିଦବା। ତାପରେ ତାକୁ କାଢି ଆଣିବା ହେ ଗଲା ପରେ ତାକୁ ଥଣ୍ଡା କରିଦବା କିଛି ସମୟପରେ। କିଛି ସମୟ ପରେ ଥଣ୍ଡା ହେଲା ପରେ ଆମେ କ୍ରମ୍ କୋଟ କରିବା।
ତାପରେ କ୍ରମ କୋଟ କରିସାରିଲା ପରେ ତାପରେ ଫିନିଶ କରିବା। ଫିନିଶ କରିସାରିଲେ ଆପଣଙ୍କ ଡିଜାଇନ ଯାହା ପସନ୍ଦ ସେଇଭଳିଆ କରିବେ ଆଉ।
ଉ ଆପଣ କୋଉଠି କେକ ଶିଖା ଜାଣିଲେ?
ଠୀ ଆମକୁ ଗୋଟେ ମାଗଣା ଶିଖା ହୁଏ ଆମେ ଗୋଟେ ଆଣ୍ଟିଙ୍କ ପାଖରେ ଶିଖିଛୁ ସବୁ।
ନିଅନ୍ତି ମନ୍ଥଲି?
ନା ସେମିତି ନାହିଁ ସେ ମାଗଣା ଶିଖାନ୍ତି ଆଉ।
ଉ ମୁଁ ମୋ ଗୋଟେ ଭଉଣୀ ଟାକୁ ପଠେଇଥାନ୍ତି ତ।
ହଁ ହଁ ମୁଁ ଆପଣଙ୍କ ସହ କଥା ହେଇକି କହିବି ଆଉ।
ହୁଁ। ଆଉ କୋଉ କୋଉ କି କେକ ସିଖିଚନ୍ତି ଆପଣ?
ଆଜ୍ଞା?
ଆଉ କୋଉ କୋଉ କିଏ ଶିଖିଚନ୍ତି?
ସେମିତି ତ ଆପଣ ଭାନିଲା ଯେମିତି କଲେ ଭାନିଲାରେ ଆମେ ଯିବ ବଟରସ୍କଚ୍ କରିପାରିବେ ତା ଦେହରେ ବଟରସ୍କଚ୍ ଯାହା ବିି କରିବେ କ୍ରସ୍ ଦେବାକୁ ପଡିବ। କିନ୍ତୁ ଭାନିଲା ଖାଲି ଭାନିଲା ହିଁ ନର୍ମାଲ ରହିବ ତାରେ କିଛି କ୍ରସ୍ ହେଇକି ଦେବାର ନାହିଁ। ତ ସେ ଭାନିଲା କେକ୍ କଲାବେଳେ ଭାନିଲା ଏସେନ୍ସରେ ବି ଟିକେ ପକେଇବା।
ସବୁ ଏଇ ଟାଇପ ର କୋଉ କେମିତି ପ୍ରୋସେଶିଂ ଟା
ଠିକ୍ ଏଇଭଳିଆ କିନ୍ତୁ ସେ ଏଇଥିରେ ଯେମତି ଭ୍ୟାନିଲା ପାଉଡ଼ର ପଡ଼େ ସେଥିରେ ସେମିତି ଚକୋଲେଟ୍ ପାଉଡ଼ର ପଡ଼େ।
ତା ଦେହରେ ପୁଣି କଣ କହୁଥିଲେ ପିଆ
ନାଇଁ ସେଥିରେ ଆଉ କିଛି କ୍ରସ କରିକି ପଡିବାର ନାହିଁ।
ଭିତରେ ପ
ଖାଲି ଭାନିଲାରେ ଯାହା କ୍ରସ୍ ଆପଣଙ୍କ ଇଛା ଧର ବଟରସ୍କଚ ବଟରସ୍କଚ୍ କ୍ରସ୍ ପକେଇବେ। ବ୍ଲାକ୍ କରେ ବ୍ଲାକ୍ କରେ କ୍ରସ୍ ପକେଇବେ ପିସ୍ତାଚୟ ପିସ୍ତାଚୟ କ୍ରସ୍ ପକେଇବେ। ସେଇଭଳିଆ ଆଉ କିନ୍ତୁ ଚକୋଲେଟରେ କୌଣସି କ୍ରସ୍ ପଡ଼େନି।
ଏଠି ଅ ମାନେ କ୍ରସ୍ ମାନେ କଣ?
କ୍ରସ୍ ମାନେ ଗୋଟେ ଫ୍ଲେଭର ଯେମିତି ଆମେ ତାର କିଛି ଫ୍ଲେଭର ନାଏ ଯେମିତି ଗୋଟେ ଭଲ ଲାଗେ ଆପଣଙ୍କୁ ସେଇଭଳିଆ ଆଉ ଗୋଟେ ସେ ଆସେ ଆଉ।
ମୁଁ ବହୁତ ବର୍ଷ ହେଲାଣି ଶିଖିଲିଣି ଏଇସବୁ।
ତାହେଲେ ବି ଉଁ ମାନେ କୋଉ ମସିହା?
ପାଖାପାଖି ହବ ଚାରି ପାଞ୍ଚ ବର୍ଷ ହବଣି। ଦୁଇ ହଜାର ଏକୋଇ ମସିହା ପାଖାପାଖି।
ଆ କେତେ ବର୍ଷ ହେଇଚି
ମୁଁ ଶିଖିଥିଲି ଷୋଳ ବର୍ଷ କି ପନ୍ଦର ବର୍ଷରେ ମୁଁ ଶିଖିଥିଲି ଏ ସବୁ।
ତା ଛଡା ଆଉ ଙ୍କ ଶିଖିଥିଲେ?
ତା ଛଡ଼ା ମୁଁ ଡ୍ର ଚିତ୍ରାଙ୍କନ ବି କରେ ମେହେନ୍ଦୀ ବି କରେ। ଆଉ ରୋଷେଇଗୀ ବି ଟିକେକିଛି କରେ। ଆଛା ଆଛା ଆଉ ମୁଁ ରଖୁଛି ମୋର ଗୋଟେ କଲ୍ ଆସିଲାଣି।